ନମସ୍କାର ଆଗ ରୋଷେଇ ଚାଲିଥିଲା?
ଆଜ୍ଞା।
ଓହୋ ପଖାଳ ଖିଆ ସରିଲାଣି?
ପଖାଳ ଖାଇନୁ ମାମା ନାହାନ୍ତି, ମୁଁ ଖାଇ ଦେଇଛି ସେମିତି କିଛି ଆଉ।
ଓହୋ ହ, ଆଉ। ସରିଗଲା ରୋଷେଇ?
ଆଜ୍ଞା ସରିଲା ଆଉ ଗୋଟେ ଅଛି ବସେଇଛି ଆଉ। ବସେଇଛି ମୁଁ କହିଲି ସେଇ ଭିତରେ କଥା ହେଇଯିବି। ଆଉ
ହଁ ସେଇତ ତ ଚୁଲିରେ ରୋଷେଇ?
ହଁ ଚୁଲିରେ ହୁଏ।
ହଁ ଭଲ ଆଉ ଚୁଲି ରୋଷେଇ ସେଇଟା ବହୁତ ବଢିଆ।
ଆଜ୍ଞା।
ହଁ ଆଉ। ଆଉ।
ଆପଣ କଣ କରୁଛନ୍ତି?
ସବୁ ଭଲ। ମୁଁ ଏଇ ଖାଇକି ଉଠିଲି ରୋଷେଇ ହବ ତ ଆଉ। ଏବେ କରିନି ଆଉ ଟିକେ ଯାାଉ ରୋଷେଇ କରିବି ଆଉ।
କଣ ଖାଇଲେ?
ମୁଁ ପଖାଳ ଖାଇଲି ଜହ୍ନି ଆଳୁ ଭାଜିଥିଲି। ଆଉ ଟମାଟର କାକୁଡି ଆଗ ଚ ପଡିିକି ଖାଇଦେଲି ଆଉ। ଆଉ ଆଉ ଜାଣିବ ଆମ ଗାଁରେ ସବୁ, ହଁ ହଁ। ଭଲ, ଆମ ଗାଁରେ ସବୁ କୋଉ କୋଉ ମନ୍ଦିର ଅଛି ସବୁ ଜାଣିବ? ଶୁଣିବ ହଁ ଶୁଣିବ। ଆମ ଗାଁ ର ତ ପ୍ରଥମ ମାନେ ଆମ ଗାଁ ଆରମ୍ଭରୁ ଠାକୁର। ସବୁ ଜାଣ ମନ୍ଦିର ଆଉ ଆମ ଆମର ମା ତାରିଣୀ ମନ୍ଦିର ଅଛି ବି ଗାଁ ଲାଷ୍ଟରେ। ଆଉ ଗାଁ ଫାଷ୍ଟ ରେ ଆମର ହିଙ୍ଗୁଳା ମା ମନ୍ଦିର। ଆଉ ଶନି ଦେେବଙ୍କ ମନ୍ଦିର।
ଆଜ୍ଞା।
ସାଇବାବାଙ୍କ ମନ୍ଦିର। ଆଉ ହଁ ହନୁମାନଙ୍କ ମନ୍ଦିର କପଡେଶ୍ଵରଙ୍କ ମନ୍ଦିର ଏସବୁ ଗାଁ ଫାଷ୍ଟ ପମଣ୍ଡରେ ସବୁ ଠାକୁର ଅଛନ୍ତି। ଆଉ ତାପରେ ଆମର ଆମ ଗାଁଟେ ପଞ୍ଚାୟତ ଅଛି ସେଇଠି ଆମର ପଞ୍ଚାୟତ ଘର ଅଛି। ପାଣି ପଞ୍ଚାୟତ ବି ସେଇଠି ଅଛି। ହେଲା ଆଉ ତାପରେ ସେଇଠି ବି ସ୍କୁଲ ଘର। ହ ହାଇ ସ୍କୁଲ, ୟୁପି ସ୍କୁଲ। ସ୍କୁଲ ମାଇନସ୍ ସ୍କୁଲ ସବୁ ତିନ୍ ଜାଗା-ତିନିଟା ସ୍କୁଲ ଗୋଟେ ଜାଗାରେ। ଆଉ ସେଠି ବି ଆମର ଖେଳ ପଡିବା ଅଛି ଠାକୁରଙ୍କର ବହୁତ ଜମିବା ଡି ଅଛି ଆମ ଗାଁ ରେ। ଖାସ କରିକି ଆମ ମା ତାରିଣୀଙ୍କର ଉଁ ଆମର ରାଧା କ୍ରୀିଷ୍ଣଙ୍କର।
ଆଜ୍ଞା।
ଆଉ ତାପରେ ଆମ ଗାଁ ଲାଷ୍ଟ ମୁଣ୍ଡରେ ଅଛନ୍ତି ମା । ଜାଗୁଳେଇ ତ ଗାଁ ଭିତରେ ଅଛନ୍ତି। ଆଉ କିନ୍ତୁ ଲାଷ୍ଟ କୁ ଅଛନ୍ତି ଏ ମଙ୍ଗଳ ମା। ସବା ଲାଷ୍ଟରେ ସବା ଲାଷ୍ଟରେ ଅଛନ୍ତି ଜଗତର ନାଥ ଜଗନ୍ନାଥ। ଆମର ମଠରେ ଅଛନ୍ତି ଜଗନ୍ନାଥ। ହଁ। ଆଉ ଆମ ମଠରେ।
ଆଜ୍ଞା। ଏଠି ପୁରା ମଠରେ ଅଛନ୍ତି ସିନା ବଟ ତାଙ୍କର ମାନେ କାମ ଆସିଛି ପୁରା ପୁରୀ ଜଗନ୍ନାଥ ଭଳିଆ ଏ ଠେଇ ହବ। ଆଉ ଉଁ ଯୋଉ ଆମର ଯେମିତି ପୁରୀ ମନ୍ଦିରରେ ଯେମିତି ଆମର ବର୍ତ୍ତମାନ ଯାଇଛି ଦେବସ୍ନାନ ପୂର୍ଣ୍ଣିମା। ଆଉ ରଥଯାତ୍ରା ହାରିକା ଙ୍କୁ ଆସୁଚି। ପୁରା ପୁର ସେମିତି ହବ ସେମ ଟୁ ସେମ।
ସ ସବୁ କାମ ଗୁଡା ଏ ଯେମିତି ଠାକୁରଙ୍କୁ ଏବେ ଜର ହେଇ ଚି ଶୋଇଛନ୍ତି ଅଣସର ଘରେ ସେ ସବୁ ହଁ ହଁ।
ଏବେ ବର୍ତ୍ତମାନ ମଠରେ ଅଛନ୍ତି। କିନ୍ତୁ ସେଇ ମଠକୁ ମାନେ ବଡ଼ ଏରିଆଟା ତାଙ୍କର ପୁରା ଠାକୁରଙ୍କର ବଡ଼ ଜାଗାଟେ ଅଛି। ସେ ପୁରା ପୁରୀରେ ଯେମିତି ପୁରା ବଡ ପାଚେରୀ ବୁଲିଛି ଚାରିପଟେ ମନ୍ଦିର ଚାରିଆଡେ ହେଇଚି। ଲ ମୀ ମାଙ୍କ ମନ୍ଦିର ଅଛି ଯେମିତି ପୁରା ହେମି ହେମିତି ପୁରା ପୁରି ହବ। ଠା ଠାକୁର ବି ବଡ଼ ବଡ଼ ଠାକୁର ଅଛନ୍ତି।
ହଁ। ରଥ ବି ତିନି ରଥ ଅଛନ୍ତି?
ଆଜ୍ଞା।
ତିନି ରଥ ଅଛି ନା ଗୋଟେ ରଥରେ ଏ ସବୁ ଠାକୁର ପଳେଇ ଆସନ୍ତି?
ନାଇଁ ଗୋଟେ ସିବେ ଗୋଟେ ରେ କଣ ହବ। ତିନିଟା ପୁରା ଯୋଉ ଆମର ବଡ ବଡ ଠାକୁର ଅଛନ୍ତି ପରା।
ହୁଁ ଓ ହୋ।
ଫଟୋ ଛାଡିବି ଆପଣ ଦେ
ଦେଖି ହଉ ହଉ ନିଶ୍ଚିତ ହୁଁ। ଆମର ତ ଛୋଟ ଛୋଟ ଠାକୁର ଅଛନ୍ତି। ଗାଁ ଲୋକ ସବୁ ଉ ଗୋଟିଏ ରଥରେ ନେଇ ଆସନ୍ତି ଆଉମକିନ୍ତୁ ପ୍ରବଳ ଲୋକ ଗାଁ ତ ବଡ ଗାଁ ଟା।
ଆଜ୍ଞା।
ପ୍ରବଳ ଲୋକ ହୁଅନ୍ତି ଆଉ। ହୁଁ ଆଉ ତ ବେ ବେଶୀ ଗୁଣ୍ଡିଚାରେ ବର୍ଷା ଟିକେ ହେଲେ ବେଶୀ ଭଲ ଲାଗେ।
ଆଜ୍ଞା ଆଜ୍ଞା ହଁ।
ବର୍ଷା ଟିକେ ହେଲେ ବେଶୀ ଭଲ ଲାଗେ। ଆଉ ତାହେଲେ ରଥଯା ପୁରା ତମର ସେଠି ବେଶୀ ଭଲ ହୁଏ ନାଇଁ?
ଖରେ ତ ମତେ ଟିକେ ଖୁସି ଲାଗୁଚି ଦେଖିକି ମୁଁ ବି ଫାଷ୍ଟ ଷ୍ଟ ଟାଇମ୍ ଦେଖିଲି ଆସିକିରି। ଆଉ ବି ମତେ କହିଥିଲେ। ମାନେ ଆମର ମାମା ନଥିଲେ ତ ମାଳ ହେରିକ କରିବା ପାଇଁ ଠା କୁରଙ୍କ ପାଇଁ କହିଥିଲେ ତ, ତାଙ୍କ ପାଇଁ କରିକି ମୋତେ ବହୁତ ଖୁସି ଲାଗିଲା ଆଉ। ତୁଳସୀ ମାଳ ଥିଲି ସମସ୍ତଙ୍କ ପାଇଁ ଆଜ୍ଞା।
ହଁ ଆଉ ବଢିଆ। ସେ ଭାଗ୍ୟ କଣ ସମସ୍ତଙ୍କୁ ମିଳେ। ଠାକୁର ଙ୍କ ପାଇଁ ଫୁଲ ହେଁ ହେଁ ହେଁ ଯାହା କିଛି ବି ସେ ସେ ଠାକୁରଙ୍କ ଆଜ୍ଞା।
ଆଜ୍ଞା।
ହଁ ହଁ।
ମତେ ବି କିଛି ମାନେ ସେଦିନ ମୁଁ ଏକା ଥିଲି ଘରେ। ତ ମତେ ପ୍ରଭୁଙ୍କ ଅନ ମାନେ ଅନୁଭୂତି ହେଇଛି ମାନେ ମୁଁ ଏକୁଟିଆକୁୁ ମାନେ ବେଶୀ ଏଜ୍ ବି ମୋର ହେଇନି ମାନେ ମୁଁ ବେଶୀ କୌଣସି କାମ କରିପାରିବି। ତ ସେଦିନ ମୁଁ ସ ସକାଳୁ ଉଠିକି ଫାଷ୍ଟ ଘର ହେରିକା ଧୋଇଲି। ଫାଷ୍ଟ ଓଳିଆ ଓଳି କରିକି ଘର ହେରିକି ଧୋଇଲି। ତାପରେ ଯୋଉ ଆଉ କିଛି ଅନ୍ୟାନ୍ୟ କାମ ଥିଲା। ଆଉ ଓ ସବୁକରି କିରି ତାପରେ ଠାକୁର ଗାଧେଇକି ଠାକୁର ପୂଜା କଲି। ପୁଣି ଆମର ଏଇ ପାଖରେ ଗୋଟେ ଆମ ଆମର ଏଇ ପାଖରେ ଗୋଟେ ମଠ ଅଛି। ଆଉ ଗୋଟେ ମଠ ସେଠେଇ ବି ଜଗନ୍ନାଥ ରହୁଛନ୍ତି, ଆମର ପତିତ ପାବନ। ଆଉ ସେଠେଇକି କରିକି ଗୋଟେ ମାଳ ଦେଲି, ଆଉ ସେପଟ ପାଇଁ ଆମର ଚାରିଟା ମାଳ କଲି। ଯୋଉ ଅଛନ୍ତି ଆମର ଜଗନ୍ନାଥ, ବଳଭଦ୍ର, ସୁଭ ଦ୍ରା ଆଉ ଗୋଟେ ଯୋଉ ଗରୁଡ ନା କାହା ପାଇଁ ହେଇଥିଲା? ମୁଁ ଭାବିିନଥିଲି କି, ମୁଁ ଏତେ କାମ ମାନେ ଏତେ ଜଲ୍ଦି କିଛି ସାରିପାରିବି। ସେଥିରେ ପୁଣି ଆମ ବାବା ନୁହେଁ କି ବାରଟା ବେଳେ ଖାଆନ୍ତି। ଆଉ ତ ମୁଁ ଭାବିଲି କେମି ତି କଣ କରିବି ବଲିକା ଆଡୁ ଭାବୁଛି, ଆଡୁ କାମ କରି ଲାଗିଛି ସେ କେଡେନାକୁ ମୋର କାମ ସରିଗଲା। ବାରଟା ଭିତରେ ମାଳ ବି
ସେଇ ସେଇ ଙ୍ଗ ଠାକୁରଙ୍କ ମାଳ ପିନ୍ଧିବାକୁ ଚାହିଁବେନି ଏବେ ଯୋଉ ବା ଟ୍ରେ ହେଲେ ବି ସେ ମାଳ ଗୁନ୍ଥିକି
ମୁଁ ସେ କଥା ମାନେ, ମୁଁ ଅନ୍ୟ ଅନ୍ୟ ଦିନରେ ରୋଷେଇ କଲେ ବି ମୋର ବାରିଟାରେ ସରିବନି।
ହଁ- ହଁ।
ମୁଁ ସେଇ କଥା କହିଲି ମାମା ହେରିକାଙ୍କୁ ତ ଶୁଣିକି ବହୁତ ଖୁସି ହେଲେ, ଆଉ କହିଲେ ଆଉ ସେଇ ଠାକୁରଙ୍କ ଇଚ୍ଛା ଆଉ।
ଇଚ୍ଛା ହଁ- ହଁ ସବୁ ସେଇ ଠାକୁରଙ୍କର ଇଚ୍ଛା। ସେଇ ତ ହୁଁ। ଆଉ। ତାହେଲେ ଏଇ ଗୁଣ୍ଡିଚାରେ, ତମ ଗାଁ ରେ ବହୁତ ବଢିଆ ହଉଛି ନା?
ଆଜ୍ଞା।
ହୁଁ। ଆଉ ରୋଷେଇ କଣ ସବୁ ହେଲା?
ରୋଷେଇ, ଭାତ ଟା ଖାଲି ହେଇନି? ଆଉ ଡାଲି କରିଦେଇ ଚି ଭଜା କରିଦେଇଛି, ଆଉ ପୋଟଳ ହରିକା ଯୋଉ କାଟିକିରି ତାକୁ ଭାଜିଲେ ତରକାରୀ ହବ।
ହୁଁ - ହୁଁ - ହୁଁ।
ଏ ଯୋଉ ପୋଟଳ ରସା ହବ।
ହଁ।
ତାକୁ ବର୍ଷ ବସେଇ ଦେଇଛି ତାକୁ, ଯୋଉ ଏକା ଅଛି ତ ଏଇନା ଟିକେ ନାଗୁ। ଆଉ ଗ୍ୟାସରେ ବସେଇ ତାକୁ ସି ଆଜି ଆମର ସେ ଯୋଉ ପାନ ଚାଷ ହୁଏ ତ, ଯାଇଛନ୍ତି ଆଜି ତୋଳା ହେଇକି ଆସ ହେଲେ ବିକ୍ରି ହବ ଆଉ।
ଓ ହୋ ହଁ ସେଠି ଘର ପାଖେରେ।
ପାଖ ବୋଲି, ଟିକେ ଟିକେ ଦୂର ହବ ଆଉ।
ହଁ- ହଁ -ହଁ ହ ଭଲ ଆଉ। ଆଉ ବର୍ତ୍ତମାନ ଆଉ କଣ ଚାଷ ହଉଛି, ଖାଲି ପାନ ନା ଆଉ କଣ ହଉଛି?
ନାଇଁ ପାନ ହିଁ କେବଳ, ଆଉ ଧାନ ହରିକା ଏଠି ହୁଏନି କିନ୍ତୁ ଆମ ଗାଁ ଆଡେ ହୁଏ। ଆଉ ସବୁ ଲାଗିଛି ଫୁଲ ହେରିକା ଲାଗିଛି, ଆମର ଯୋଉ ସବୁ ଲାଗିଛି ଏ ଏଇ ଯୋଉ ଗୁଆ ଗଛ ହେରିକା ସବୁ ଲାଗିଛି ବାଇ ରେ ବହୁତ ଗୁଆ ଗଛ ଅଛି। ଆଉ ନଡିଆ ଗଛ ଏମ୍ ତି ବହୁତ ପ୍ରକାର ଗଛ ଲାଗିଛି। ଲଙ୍କା, ଆମ୍ବ ଗଛ ଆଉ
ହୁଁ।
ଆହୁରି ଶାଗ ଗଛ ହେରିକା ଅଛି ଆଉ।
ହଁ ଆଉ ସେ ପିପିଲି ପାଖରେ ତ ଏଇଠି ଚାନ୍ଦୁଆ ଭଲ
ହଁ ପିପିଲି ତ ପିପିଲିି ନିମାପଡ଼ା ଯୋଉ ଚାନ୍ଦୁଆ ଗୁଣା ହୁଏ? ଆମର ନିମାପଡା ବି ଆମର ଯୋଉ ଆମର ଛେ ହେନା ଝିଲ୍ଲୀ ପାଇଁ ପ୍ରସିଦ୍ଧ। ଭଲ ଛେନା ଝିଲ୍ଲୀ ତିଆରିି ହୁଏ। ଆଜ୍ଞା।
ଅହଁ। ସେଇଆ ଆଉ ଆଉ ଚାନ୍ଦୁଆ ସେଠି ତମର ସବୁ ବୁଣାନା।
ଏଇଠି ବୁଣା ହୁଏନି ଯେ ଆଉ ଟିକେ ସିଆଡିକି ବୁଣା ହୁଏ ଆମର ପ୍ରପର ଇଏ ନୁହଁ ତ ସେଇଟା ଆମର ନିମାପଡା ପିପିଲି ସାଇଡ କି ବୁଣା ହୁଏ ଆଉ।
ଅହଁ।
ଆଜ୍ଞା।
ଆ ସେଇ ତ ଯାହା ସବୁ ଆମେ ଶୁଣିବା କଥା ଆଉ ଆମେ ତ କୋଉ ଯାଇଚୁ ସିଆଡେ ଯା ଉ ସେଇତ ପୁରୀ ଗଲେ ସେଇ ରା ବାଟେ ବାଟେ ଯିବା କଥା ଆଉ ଆଉ କୋଉ ଜାଣିଚୁ ଯେ ଏୟା ହୋଉଛି ଏଇଆ ହୋଉଚି କଥା ଆଉ ଆମର ତ ଆମ ଗାଁ ଟା ଭଲ ଚାଷୀ ଗାଁ।
ଆଜ୍ଞା।
ଭଲ ଚାଷ ଗାଁଟା ସବୁ ପ୍ରକାର ଚାଷ ତ ହୁଁ।
ମୁଁ କହିଲି ଗହମ ହେରିକା ହୁଏ।
ନାଇଁ ନାଇଁ ଗହମ ନୁହଁ ଗହମ ନୁହେଁ ଏଇ ବାଦାମ ଧାନ। ଆଉ ସବୁ ପନିପରିବା ସବୁ ଆଉ। ହଁ ଭାରି ପରିଶ୍ରମ କରୁଚନ୍ତି ଲୋ
ପରିଶ୍ରମତ ସବୁ କାମରେ
ହଁ ନାଇଁ କିନ୍ତୁ ଏ ବର୍ଷ ପରିଶ୍ରମ ଟା ପ୍ରବଳ ହେଇ
ହଁ ମୁଁ କହିଲି ଆପଣଙ୍କ ଆଡେ କଁ ବାଲିଆ ମାଟି।
ବାଲି ନଈ କୂଳିଆ କୁହନ୍ତିନି ଯୋଉ ନ ନଈ କୂଳ ଜମି ଗୁଡାକ। ଭଲ ସବୁ ପ୍ରକାର ଫସଲ ହୁଏ।
ଆଜ୍ଞା ଆଜ୍ଞା।
ହୁଁ ସେଇ ଜମି ହଁ ସେଇ ଜମି ଗୁଡା ଆଉ ସେଠି ତ ଲୋକୋ ସେ ଜମିରୁ ବଡ ଲୋକୋ ହେଇଛନ୍ତି ଆଉ ସେଇ ଚାଷୁରୁ ଆଉ ହେଲା। ହୁଁ ହୁଁ ଆଉ କୋବି ଚାଷ ଏତେ ଜୋରୋ ଲୋକୋ କରିବେ ଯେ ହିସାବ ନାହିଁ। ମାନେ ପ୍ରବଳ ଏଇ ଏବେଠାରୁ କହିବାକୁ ଗଲେ ଆଉ ମାସକ ପରେ ଲୋକୋ ତଳା ପକେଇବେ କୋବି ପାଇଁ। କୋବି ତଳି ପକେଇବି। ତୋଳି ପକେଇ ସେ ତଳି ଟାକୁ ରଖିବା ପାଇଁ ଯୋଉ ବର୍ଷାରେ ତାକୁ ମାନେ ସାଇତିକି ରଖିବା ପାଇଁ ଯୋଉ କଷ୍ଟ। କହିହବନି ମାନେ ଜଗିଥିବେ ଖାଲି ଜଣେ ନୁହଁ ବଂସ୍ ଟିଏ ଯାକ ଜଗିଥିବେ। ଜଣେ କିଏ ବାହାରକୁ ଗଲେ ଆଉ ଗୋଟେ କାଳେ ବର୍ଷା ଆସିିବ ସେ ଜଗିଥିବ ସେଇ ତଳିକୁ।
ଆଜ୍ଞା।
ହୁଁ। ବା ଚଲେଇକି ସେ ତୋଳିରେ ଦବାକୁ ପଡୁଥିବ ବୋହୁତ କଷ୍ଟ ଦେଖିଲେ ଜାଣିବ। ଉଁ ଗଛ ଟା କାଳେ ନଈଁ ପଡିବ। ଉଁ କୋବି ଗଛ ଟା ପୁରାଆ ଉଁ ହାଲକା ଗଛ ନୁହେଁକି ପତଳା ଗଛ ଟା ଛୁଟୋ ବେଳେ। ସେ କାଳେ ସେ ଗଛ ଟା ଟି ଟିକିଏ ଉ ଞ୍ଚା ହେଲେ ଗଉଳି ପଡିବ ବୋଲି ତାକୁ ବାଲି ଚଲା ହେଇକି ଦିଆଯିବ ତା ମୂଳରେ। ମାନେ ମାନେ ତା ଓପୋରେ ବାଲି ଚଲା ହବ। ଯୋଉ ଚାଲୁଣିିରେ ଚଲାହବ ତା ମୂଳ ଟା ଯେନ୍ତି ମଜବୁତ୍ ରହିବ। କୋବି ଲଗେଇବା ପର୍ଯ୍ୟନ୍ତ ସେ ତଳାକୁ ମାନେ ନିଖିରେଇକି ଅନେଇଥିବେ ସବୁବେଳେ।
ଆଜ୍ଞା।
ତାପରେ ତ ତାକୁ ଗୋଟି ଗୋଟି ଗୋଟି ଗୋଟି କରିକି ଓପାଡିକି ନେଇକି ଲଗେଇବା, ତାକୁ ଲଗେ ଉମ୍ ମାନେ ବର୍ଷା ଟାଇମରେ ଲଗେଇବେ ପ୍ରଥମ କୋବିଟା ଠିକି ଏଁ ଆମର, କାର୍ତ୍ତିକ ମାସ ଭିତରେ ଫଳିବ ବୋଲି
ଆଜ୍ଞା।
ସେଇଥିରେ ବହୁତ କଷ୍ଟ। ମାନେ ସେ କୋବି ଗଛ ଲଗେଇବା ଦିନରୁ କୋବି ଫଳିଲା ପର୍ଯ୍ୟନ୍ତ ପ୍ରବଳ କଷ୍ଟ। ଗାଁରେ ତ ଯୋଉଠି ଦେଖିବ ଯାହାର ଦେଖିବ ଖାଲି କୋବି ବସ୍ତା ଯାଉଥିବ ବ ମାର୍କେଟ ଆଉ। ବର୍ତ୍ତମାନ କାକୁଡି ସମସ୍ତଙ୍କର, ଆଉ ସେତେବେଳେ କୋବି। ହଁ ଆଉ ଚାଷୀ କିନ୍ତୁ ଚାଷଟା ଚାଷ ପାଇଁ ହିଁ ସେ ଗାଁଟା ପୁରା ଅ ଅ ଉନ୍ନତି। ମୁଁ ଯାଇଛି, ହୁଁ। ହଁ ହଁ ଚାଷଟା ହେଲା ସ୍ଵାଧୀନ, ପରାଧୀନ ନୁହଁ। ଆମେ ରହିବା, ଆମେ ଏତେ ଟଙ୍କାରେ ଚାକିରୀ କରିବା, ଏଠି ଚାକିରୀ କରିବା, ସେଟି ଯେତ ତେ ବଡ ଚାକିରୀ ହଉନା କାହିଁକି ସେ ହଉଛି ପରାଧୀନ। ଆମେ ଚାଷୀ ଚାଷୀ ହେଲୁ ଆମର ସୁ